ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛ?
ନା କିଛି ନାହିଁ ଏଠି ବସିଛି କଣ କରିବା।
କାମ ଶଇଲଣି ନା?
ହଁ।
ଉୁଁ ହୁଁ ଖାଇ ବିି ସାରିଲଣି।
ହଁ।
ଉଁ- ହୁଁ ଆଉ
ଆଉ
କୁଆଡେ ଯିବା ବୁଲିବା ପାଇଁ?
କାହିଁ କୁଆଡେ ଯିବୁ ବୁଲି ଆଉ।
ଉଁ- ହୁଁ।
ଦେଖିଆ।
ହୁଁ ଯିବ ନା କଣ? ତମ ଗାଁରେ ହବନି କି ରଜ?
ଆମ ଗାଁରେ ନା।
ହୁଁ ହଁ ଆମର ବୁଲି ପଳେଇବ ଆଉ।
ହଁ।
ହୁଁ ଆଉ ଆଉ ସମସ୍ତେ କୁଆଡେ ଗଲେ?
ଅଛନ୍ତି ସବୁ ଏଇଠି।
ଉଁ- ହୁଁ- ହୁଁ।
ହୁଁ।
ଆଉ କଣ୍ କୁହ?
କଣ୍ କରୁ?
ଏଇପା ଯଉ ଏଇ ବୋଉଙ୍କ ବ୍ଲାଉଜ୍ ଟା ସିଲେଇ କରୁଚି କାଜ ଘର ଟିକେ ଲଗଉଚି।
ଆଁ-
ଏଇ ଯଉଟା କାଜଟା କାଟିଥିଲ ସେଇଟା ଲଗଉଚି ପା।
ଏଇ ବୋଉଙ୍କର?
ହୁଁ। ସେଇଟା ପେଣ୍ଡିଙ୍ଗ୍ ଅଛି ନା ମୁଁ ସେଟା କରୁଥିନି ଗୋଟେ ଯେ ଆଉ ହେଲାଣି ଅଧାରୁ କରିଚି ତ ଏଟା ଚିରିଗଲା ଛାଡିଦେଲି।
ଓ-‌ ହଁ।
ହୁଁ। ନାଇଁ ଦେଖିବା ଦେଖୁଥିଲି ୟୁଟ୍ୟୁବୁରୁ ୟୁଟ୍ୟୁବ ଦେଖିକି ଟ୍ରାଏ କରୁଥିଲି ହେଲାନି ଚିରିଗଲା।
ଉୁଁ ହୁଁ।
ଆଉ
ଆଉ କଣ?
ତମ ବୋଉଙ୍କ ଦେହ ଭଲ ଅଛି ନା?
ହଁ।
ହୁଁ ହ କଣ ତାଙ୍କର ଗୋଡ କଣ ହଉଥିଲା ପା କଣ କହୁଥିଲ?
ସେଇ ଗୋଡଟା ଇଏ ହଉଚି ଆଉ। କଣ ହବ ଏଇ ଗୋଡ ଟା ଉଁ- ବିନ୍ଧୁଚି ତାର।
ହଁ-
ହୁଁ- ହଁ ହାଲୋ।
ହଁ କୁହ। ଆଉ
ଆଉ କଣ କହ୍।
ହାଲୋ।
ହଁ, ହାଲୋ।
ହଁ, କୁହ ଶୁିବିଲା ନା?
ହଁ ଶୁଭୁଛି ପା।
ଉଁ ହୁଁ, ଆଉ? ଆଉ କଣ କୁହ? ନା ଏଇନାକେ ବୋଉ ଡାକୁଥିଲେ ବା ଖାଇବାକୁ ଖାଇମୁ ଆଉ।
ଓହୋଃ।
ହୁଁ ସେ ଘର ଦ୍ବାର ଏ ନା ପା ଏ ପୁଅଟାକୁ ଛାଡି ଦେଇକି ଆସନି ଘର ଦ୍ଵାରା ଟିକେ ଖରିକିମି ସିଲେଇ କରିବି ବୋଲି ଯେ ସେ କାନ୍ଦିକିନି ପଳେଇ ଆଇଲା ଏପଟିକି। ପଳେଇଲା ଆଉ ଟ୍ୟାପ କତିକି ପଳେଇଲା ଆଉ କଣ କରମି ସିଲେଇ କ ସିଲେଇ ବିଲେଇ ବସିଥିଲି ମୁଁ ଛାଡ଼ିଦେନି ଆଉ କଲିନି ସିଲେଇ। ତାପରେ ଏଇନେ ବୋଉଙ୍କୁ ଡାକୁଥିନି ଭାସ ଆସ ଭାତ ଖାଇଦବା। ଭାତ ଖାଇସାଇଲେ ଘରଦ୍ଵାର ଖରିକି ଦବା। ଏକା ସାଙ୍ଗରେ କାମ ସରିବ। ଭାତ ଖତା ଖାଇ ଖୁଆ ସାଇଲା ପରେ ଏକରେ ସେକରେ ଘର ଦ୍ଵାରା ଖରିକିମି। ତାପରେ ହୁଁ। ହୁଁ ଆଉ, ଚାଲିଚି କାମ ଏମିତି ଆଉ।
ହଁ, ଆଉ କଣ କରିବା।
ତମ ଘର ଦ୍ଵାରା ଝଡାଝଡି ସଇଲାଣି ରଜ ପାଇଁ?
ହଁ, ଆମର ଝାଇପ କାଲି ରୋଷେଇ ଘରଟା କରିଦେଇଥିନି। ଆଜି ଏଇ ଉପ୍ ଉପର ଘରଟା ଏଇ ତଳ ଘରଟା ଝାଡି ଦେଇକିନି ସବୁ ସଫା ସୁଫି କରିଦେମି ସଇଲା। ନାଗିବନି ସବୁ ହୁଁ, ହାଣ୍ଡି ପାଗ ବି ମୋ ବୋଉ କରିଦେଇଛି।
ଉଁ ହୁଁ ଏ ସବୁ ସରିଛି ଖାଲି ପାଗ ଫାଗ କରିବ ଆଉ ହୁଁ।
ସରିଯାଇଛି ଆଉ କିଛି କାମ ନାହିଁ। କାମ ସରିଯାଇ କାଲି ହୁଁ।
ଯା ଅଛି ତାକୁ ଦିଅ ଖାଇବା ପାଇଁ।
ନା ଏ କିଛି ମନା କରୁଛି ମନା କରୁଛି କଣ ଖାଇବ ସିଏ। କଣ ଖାଇବ? କହୁଥିଲା ଯିବ ବୋଲି ଟିକେ ପାର୍ଲର ଯେ ଅନା ନେଉଳ ଛୁଆଟେ ଲୋ, ପାର୍ଲର ଯିବ ବୋଲି, କୋଉ ନେଉଳଟେ। ପାର୍ଲର ଯିବ ବୋଲି କହୁଥିଲା ଯେ କଣ କରିବ ମାନେ ଏଇ ଝିଅଟାକୁ ନେମି ତା ଚୁଟି ଗୁରା ଆଗେ କାଟିମି।
ହାଲୋ।
ହଁ।
ହୁଁ ଯିବ ନା କଣ ଝିଅ ପାର୍ଲର?
ହଁ।
ଉଁ ହୁଁ।
ହୁଁ, ଆଉ କଣ?
ଚାଲିବ ଆଉ।
ହୁଁ।
ଆଉ ସମସ୍ତେ ଆସିଲେଣି ତମ ଗାଁ ତମ ଘରେ ତମ ଭଉଣୀ ଫଉଣୀ?
ହାଁ?
ପିଇସ୍ ପିଇସ୍ ତମ ସେ ପିଇସ୍ ପିଇସି ଭଉଣୀ ସବୁ ଆସିଲଣି ରଜ ପାଇଁ? ନା ଆସି
ନା ନା ଏଠିକ ଆ ଏଥର କେହି ଆସିବେନି।
ତମେ ଆସିିବ କହୁଥିଲ ବା?
ବଡ ନାନୀ କହୁଥିଲା ଆସିବ କି ନାଇଁ ତା ଠିକି ନାଇଁ ଶସି ନାନୀ ତାର ଆସିବ ବୋଲି କହୁଥିଲା ଯେ
ହୁଁ।
ତାର ଆସିବ ସେଇ ରଜ ଦି ଦିନି କୁଆଡେ ସେଣେ ଯିବ ଏଣେଯିବ ହେଇକି ପଳେଇବ।
ଓହୋ ଆ ଛୁଟି ଥିବ ସ୍କୁଲ୍ ରେ ପଳେଇ ଆସିବେ ବୁଲିକି ଯିବେ ଆଉ। ହୁଁ।
ହୁଁ।
ଆଉ ତମର ଏନା କେ ଧୁମ୍ କାମ ଚାଲିଥିବ ରଜ ପାଇଁ?
ଓହୋ ଉଠି ପଇଲୁଣି? କଣ କିଲ? ହାକୁଟି ମାଇଲା ବ ଏଇଠି।
ହୁଁ।
ହୁଁ।
ହଁ ଆଉ
ଏନା ବାପା ଆସିବେ ପାଞ୍ଚା ହେଇଯିବନି।
ଆଁ।
ପୁଣି ପାଞ୍ଚଟା ହେଇଯିବନି ବାପା ଆସିବେ।
ହୁଁ ବାପା ପା ଆସିବେ ରାଇ ସାହେବ ରେ ସାଢ଼େ ପାଞ୍ଚଟାରେ। ସେ ଆସୁ ଆସୁ ଟିକେ ଲେଟ୍ ଆଉ, ସେ ଗାଡିଟା ପକେଇ ପକେଇ ଆଣିବ। ଆଉ କଣ କୁହ ଦେଇ?
ପରିପି
ହୁଁ ହାଲୋ। ଆଉ କଣ କେମିତି ସେଲିବ୍ରେସନ ରଜ ତମ ଗାଁରେ? ସେମିତି କିଛି ନାହିଁ ସ୍ପେସିଆଲ୍।
କିଛି କାହିଁକି
ହୁଁ।
ଖାଇବା ପିଇବ
ତ ଆଲୋଗାସି
ମଜାମୁଜି, ଧୁଆ ଧୁଇ, ଖିଆ ପିଆ ଶୋଇବ ଆଉ କିଛି ନାହିଁ।
ତମ ଘର ପାଖାପାଖି ଦୋଳି ଫୋଳି କିଛି ପଡି ନଥିବ ରଜରେ?
କିଛି ନାହିଁ ଏଠି କିଛି ନାହିଁ।
ଉଁ ହୁଁ।
ଘର ପାଖରେ ନୁହେଁ କି ଘର ଦୂରରେ ନୁହେଁ ପଦମପୁର୍ ବେଲବାହାଳି।
ଉଁ ହୁଁ। ବେଲ ବାହାଳି ମୋ ଭାଉଜଙ୍କ ଘର ସିଏ ଯିବେ ଭିତରେ କହୁଥିଲେ।
ହୁଁ ମମତା ତ ଏଠି ଇଏ ତ ମନା କରୁଛି ଏ ଭାଉଜ।
ଉଁ ହୁଁ।
ଜୀବନୀ ଭଲ।
ହୁଁ ସେ ମୋ ଭାଉଜ ଯିବେ କହୁଥିଲେ। ବଡ ଭାଉଜ ସାନ ଭାଉଜ ସବୁ ଯିବେ। ଆଉ ଇଏ ସାନ ଭାଉଜ ଯିବେ ତାଙ୍କର ଫେରା ନୋଉଟା ହେବା ପାଇଁ।
ତାଙ୍କ ଙ୍ଗାକୁ?
ଫେରା ନୋଉଟା ସଂକ୍ରାନ୍ତି ପାଇଲା ନା ଆଉ ଗଲେନିଁ ମଳ ମାସ ବୋଲି ଆଉ ଗଲେନି। ନେ ଫେରା ନବା ପାଇଁ, ଉଁ ତାପ ଜି ଯିବେ ଆଉ ଫେରଣ ରଇକିନି ଆସିବେ ଆଉ ହୁଁ ଆମ ଘରୁକୁ କଉଥିଲେ ଆସିବେ ବୋଲି କାହିଁ ଆସିଲେନି।
ହଉ ସେ ଆଉ କେତେବେଳେ ଆସିବେ ଆଉ। ହୁଁ।
ଆଉ କଣ ପଦି ଝିଅର ଧିକ୍ ଖିଆ ସିଏ ଆସନ୍ତୁ ସେ ତ ମନା କରୁଥିଲେ କଇଲେ ହେ ମୁଁ ଯିବିନି। ପ୍ରତି ବର୍ଷ ରଜରେ ଯାଉଛି ମୁଁ ଏ ବର୍ଷ ଯିବିନି। ସେ କହୁଥିଲେ ତ କଣ କରିବେ କେୟାଣି ସେ ଆସନ୍ତୁ ଦେଖିଆ।
ହଁ କଂ କହିଲୁ ଝିଅର?
ମୁଁ କଇଁ ଝିଅର ଦେହ ପା ଭଲ ଅଛି ନା ଏଇନାକେ।
ହଁ ହାକୁଟି ମାରୁଛି।
ଓହଁଁ ଉଁ ତାକୁ ଥଣ୍ଡା ଫଣ୍ଡା ଦବନି ବେଶି।
ମାନୁଚି ନା ସିଏ କଣ କହିବି ତାକୁ ମାନୁନି ସବୁ ପିଇ ଯାଉଚି ହୁଁ।
ଛି ମାନିବ ନା।
ମାନୁନି ହଁ ବା।
ହୁଁ।
ହଁ ହଉ।
ଆଉ କଣ କୁହ?
ଏଇତ କଥା ଆଉ। କଣ?
ନାଁ ମୁଁ କହୁଥିଲି ଗୋଟେ ଆନିଭର୍ସରୀ ପାଇଁ ଗୋଟେ ଚୁଡ଼ିଟେ ଚୁଡ଼ିସେଟ୍ ଟେ ଦେଖିଛି ମଗଉନ କହିଲେ ଦେଖିଆ। ତମ ଦିଅର।
ଚୁଡ଼ି ସେଟ ମଗେଇବୁ।
ଉଁ ଦେଖୁଥିନି ଅନଲାଇନରୁୁ ମାନେ ଫଟ ଦେନେ ଆସି ଫଟୋ ସହିତ ଅର୍ଡର କନେ ସେ ଆସିବ।
ଓହୋ ମଗେଇଲୁନେଇ।
କଇଥିନି ଯେ ସିଏ କହୁଛନ୍ତି ହଁ ମଗେଇଦବା ଦେଖିଆ।
ଅ ହଁ। ଆଉ
ହୁଁ ଆଉ କଣ କଣ ଗୋଟେ ଦିନ ସ
ହୁଁ ଦିଅନ୍ତୁ ହଁ ହଁ ଦିଅନ୍ତୁ ଅଛନ୍ତି ତ କେକ୍ ଫେକ୍ କା ଟିବ କଣ ହେଲା କି ନଥାନ୍ତେ କି ଗୋଟେ ପ୍ରକାର। ଆଉ ତ ସବୁ କରୁଛୁ ବାଡେ ନୁହେ ଲ ଆନିଭର୍ସରୀ। ହବ ସାନ ମା ରେ ସାନ ବାପାଙ୍କର।
ହୁଁ। ହ୍ୟାଲୋ।
ହଁ।
ଆଉ କଣ କୁହ?
କଉଦିନ ହୋବୁ?
ଇଲୋ ଅନାଲୋ ଗୋଟେ ଛୁଆ। ଯାଇକି ପାହାଚ ଉପରେ ହାଲୋ।
ହଁ।
ଆଉ କଣ କୁହତି?
ହଁ କଣ କହ?
ଏଇ ଯାଉଚି ଭାତ ଖାଇ ମୁଁ ଭାତ ବାଢିଲେଣି ନା କଣ ମୁଁ ଯାଏ ଭାତ ଖାଇମୁ ଆଉ କଣ କରିମି।
ହୁଁ। ମୁଁ।
ହାଲୋ ହଁ ଦେଇ କୁହ ଆଉ କଣ? ତମେ ଆଉ ଖାଇବନି କିଛି ନାଇ କି ନା ଜଳିଖିଆ ଏକାସାଙ୍ଗରେ ଖାଇବ କି?
ନା ନା ଆମର ଏଇନା କିଛି ଖିଆ ଖୁଇ ନାଇ। ଖାଇଚୁ ପା ଭାତ ଖାଇକି ତିନିଟା ହେଲା ଉଠିନୁ।
ଓହୋ ଆମେ ନା କିଛି ଖାଇବନି ଆଉ ପୁଣି ସନ୍ଧ୍ୟାଳେ
ଯାହା।
ହୁଁ।
ଏ ଯାହା ଦେଖେ। ଆଖିଆ ଆମ ବଜାର ତ ଅଛି କଣ ଖାଇବା କଥା ଚିନ୍ତା କର।
କଣ ଟିକେ ସ୍ନାକ୍ ସ ନଗେଇଦବ ଖାଇବ ଆଉ।
ନା ହାରେଳା ଫୋଳା।
ହଉ ଦେଇ ଏ ମୋବୋଉ ଡାକିଲାଣି ଭାତ ଖାଇବାକୁ ମୁଁ ଯାଉଛି ଆଁ।
ହଁ।
କିଣି ଭାତ ଖାଇବାକୁ ମୁଁ ଯାଉଚି ଆଁ।
ହଁ ଯା ହଁ।